ହଁ ଆରଡି କଣ କଟିଗଲା ନା କଣ?
କୋଉଟା?
ଆଉ ଗୋଟେ ଏବେ କରିଥିଲ ହ ସେଗୁଡା କଣ କରି ନା ନାଇଁ ମୋର କରିଛାଲା ପର ଟା ମୁଁ କହୁଛି। ମୁଁ ଏବେ ମଝିରେ ପୁଣି କଟିଗଲା ସେଇଟା ମତେ ବି ସେଇଟା ଦେଖେଇଲା ଏରର ଦେଖେଇଲା ତେ
ହଉ ଆଉ
ଆଉ କୁହ କିଏ କିଏ କଥା ହବାକୁ କଥା ହବାକୁ କଲ୍ କରିଥିଲେ କି?
ନାଇଁ।
କାଟିକି ପଳେଇଲ ତ ସେଇଥି ପାଇଁ ପଚାରିଲି।
ନାଇଁ ତମର ଟେନ୍ ମିନିଟ୍ ହେଇଗଲାପା।
ହଁ ସେଇ ତ ଭାବିଲି ହଠାତ୍ କାଟିଦେଲ ତ ସେଥିପାଇଁ।
ତମକୁ ତ କହିଲି ମୁଁ ପରେ କଲ୍ କରୁଛି ବୋଲି। ତମେ ଶୁଣିନ ହଁ। ହୁଁ କେଜାଣି। ମୋର ଟୋଟାଲ ତ ସବୁ ଜିରୋ ଜିରୋ ଜିରୋ ଜିରୋ ହିଁ ହେଇଗଲା ପାଞ୍ଚଟା ତମ ଯୋଗୁଁ।
ମୋ ପାଇଁ!
ହଁ ତମକୁ କଲ୍ କଲେ ତମେ ରେସିଭ କଲନି ତ ମୋର କଟିଗଲା।
ଏବେ ତ ଗୋଟେ ହିଁ ହେଲା ନା।
ଏ ତୋ ନା ନା ଗୋଟେ ନାହିଁ ମୁଁ ଆ କରିଥିଲି ତାପରେ ତମକୁ ମେସେଜ କଲି କ କଟିଗଲା ପରେ ମୋର
ଓହଁ ନାଇଁ ମୁଁ ତ କାହିଁ ତାହେଲେ ମୋ ପାଖକୁ ତ ପହଞ୍ଚି ହିଁ ନାଇଁ।
ହେମିତି ଯାଇନି ଅ ସେମିତି ହେଇଥିବ।
ମୋ ପାଖକୁ ପହଞ୍ଚିଥିଲେ ସିନା ମୁଁ ରି ତାପରେ ଟିକେ ସମୟ ବି ଲାଗୁଛି ନା କନେକ୍ଟ ହବା ପାଇଁ।
ଆଉ ହଉ ହଉ ଚଳିବ ଓକେ ଗଲିଲ ପଡି ଏ ଭାଇ ଏନା ପଢି ଯାଇଥାନ୍ତି ହଁ।
କଣ ଛାତରୁ
ହଁ।
କଣ ଗୋଡ ଖସିଗଲା ନା କଣ
ଗୋଟେ ଇଟା ଉପରେ ଠିଆ ହେଇ ହଲଚଲ ହଉଥିଲି।
ଓହୋ।
ହୁଁ।
ଆଉ ଘରେ ଘରେ ସ ଘରେ ତମର ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି। ଆଉ ତମ ଘରେ କଣ କରୁଛନ୍ତି ସମସ୍ତେ ବାବାଲୋ ହୁଁ।
ମାମା ଯାଇଛନ୍ତି ଗାଧେଇବାକୁ। ଘରେ କେହି ନାହାନ୍ତି ମୁଁ ଏକା ଅଛି ଭାଇ ତ ଘରେ ରହୁନାହାନ୍ତି ଆଉ।
ଓହୋ।
ଆଉ ପାଠ ପଢା କୋଉ ଯାଗି ଚାଲିଛି?
ଚାଲିଛି ଏବେ ପ୍ଲସ୍ ଥ୍ରୀ ହେଲା ଫାଷ୍ଟ ଇୟର।
ଓହୋ।
ହଁ ତମର?
ମୋର ସରିଯାଇଛି।
ଓ ହୋ ପ୍ଲସ୍ ଥ୍ରୀ ଗ୍ରାଜୁଏସନ୍ କମ୍ପ୍ଲିଟ୍।
ପୁରା।
ଓ
କିନ୍ତୁ ମୁଁ ପ୍ର କରିନି କରିନି ଖାଲି ମାନେ ପ୍ଲସ୍ ଥ୍ରୀ କରିନି ମୁଁ ପ୍ଲସ ଟୁ ପାସ୍ କଲି ତାପରେ ପ୍ଲସ ଥ୍ରୀ କରିଲିନି। ମୋର ହେଠୁ ତାପରେ ଇନକମ ବାଟକୁ ପଳେଇଲି ଆଉ।
ହୁଁ ହୁଁ।
ମୋ ପାଠରେ ହିଁ ମନ ଲାଗିଲାନି।
ଓହୋ ଏମିତି କଥା ତାହେଲେ।
ହୁଁ।
ହୁଁ।
ମୁ କିଛି ଅଲଗା ସ୍ୱପ୍ନ ତ କରିବା ପାଇଁ ସେଥିପାଇଁ।
ହୁଁ ହେଲେ ପାଠ ପଢାକୁ ନେଇକ ତେ କରିପାରିଥାନ୍ତ। ହ
ସାଥଦବା ପାଇଁ କେହି ନଥିଲେ ତ ନିଜ ଗୋଡ ନିଜ ଠିଆବାକୁ ପଡିଲା ସେଥିପାଇଁ ପାଠକୁ ଟାଇମ ଦେଇ ପାଇଲିନି ନିଜ କାମକୁ ସେଥିପାଇଁ ପାଠକୁ ଛାଡିବାକୁ ପଡିଲା କିଛି ଦିନ ପାଇଁ ତାପରେ ଏବେ ବି ସବୁ ହଉଚି କିନ୍ତୁ ପଢି ହବନି ଏବେ ଆଉ।
ହଉ।
ଯିଏ ପଇସା ଧରିଗଲାଣି ସେ ଆଉ ପୁଣି ଏବେ ଆରମ୍ଭରୁ ଆଉ ଚାହିଁବେନି ନା କରିବା ପାଇଁ।
ହୁଁ ହୁଁ।
ନାଇଁ ମୁଁ ବି ଯାହା କରୁଛି କୋଉ ପାଠ ପଢିକି ବି ଯଦି କିଛି ବି କରିଥାନ୍ତି ସେଇଭଳିଆ ହିଁ ପ୍ରେମେଣ୍ଟ ଆସ ହଁ ମୁଁ ମାସକୁ କୋଡିଏ ପଚିଶି ହଜାର ଇନକମ କରୁଚି।
ହଁ ହଉ।
ହେଲେ ପାଠ ପଢା ଟା ଛାଡିଦେଲି କିନ୍ତୁ ମତେ ଭଲ ଲାଗିଲାନି ଆଉ।
ନାଁ ତାପରେ ହଉଚି ନିଜ ଲାଇଫ୍ ନିଜରେ ହାତରେ ମୁଁ ମୋ ଲାଇଫ କୁ ଯେମିତି ଗଢିବି ମୋ ଲାଇଫ ସେମିତି ଗଢ଼ିହବ।
ହୁଁ ନାଇ ମୁଁ ମୋ ଲାଇଫ ବର୍ବାଦ କରିନି।
ହଁ ନା ମୁଁ କହୁଚି ନା ନା ମୁଁ ସେଇଆ କହିନି ମୁଁ କହିଲି କି ମାନେ ଦେଖ ତମକୁ ଯଦି ମାନେ ଜଣଙ୍କର ପାଠ ପଢାରେ ଇଣ୍ଟରେଷ୍ଟ ନାହିଁ। କିମ୍ବା ଇଚ୍ଛା ନାହିଁ ଯଦି ସେ ପାଠ ପଢାରେ ଖାଲି ପାଠ ପଢାରେ ଟାଇମ ଦବ ତ ତା ଲାଇଫ ଟା ବର୍ବାଦ ହେଇଯିବ ନା। ଯଦି ତମର ଇଚ୍ଛା ନାହିଁ ଆଉ କିଛି ପ୍ରତି ଇଚ୍ଛା ଅଛି ତ ହଁ ମୁଁ ସେଇଆ କଲେ ମୋ ଲାଇଫ ଟା ଯଦି ସେ କିଛି ମାତ୍ରାରେ ସେଟଲମେଣ୍ଟ ହେଇଗଲା ନା ସେତିକି ହିଁ ମୋ ପାଇଁ ବଡ କଥା। ସେଇଟା ହଉଛି ଫାଷ୍ଟ କଥା।
ନାଇଁ ପାଠ ହୁଏ ମୋର ପାଠ ହୁଏ ମୁଁ ପଢା ପିଲାଟା କିନ୍ତୁ ହେଲେ ଛାଡ଼ିଦେଲି ଆଉ।
ହେ ହେ ହେ ଓହୋ ପଢା ପିଲା ହେଲେ ପାଠ ଛାଡିବାକୁ ପଇଲା ହଉ ପରିସ୍ଥିତି ଆଉ।
ହୁଁ ତ ଇଡେ ପରିସ୍ଥିତି ପୁଣି ଦେଖିବାକୁ ପଡୁଛି ନା।
ହୁଁ।
ଜଣେ ନିଜ ପଛରେ ଥିଲେ ସିନା ତମେ କିଛି ଗୋଟେ କହିପାରିବ।
ହଁ ଆଉ ତମ ଭାଇ ବାବା।
ଭାଇ ବାବା ଯେ ସେଇ ଟାଇମରେ ଭାଇଙ୍କର ବି ପ୍ରୋବ୍ଲେମ
ଓ
ଆ ବାବା ସେମିତି କିଛି କରନ୍ତି ନାଇଁ ସେଥିପାଇଁ ମୁଁ କହିଲିି ଆଉ ବାବାଙ୍କୁ କଣ କହିବି।
ହୁଁ।
ତା ପରେ ନିଜ ଲାଇଫକୁ ନିଜ ହାତରେ ରଖିକି ମୁଁ ଚାଲିଲେ ମୋ ବାଟରେ ମୁଁ ଆଉ।
ହଁ। ଓ ନିଜ ଗୋଡରେ ନିଜେ ଠିଆ ହେବା ଟା ଭଲ।
ହୁଁ।
ହୁଁ।
ମୋର ଟିକେ ବିଜନେସ୍ ଉପରେ ରହୁଚି ମାଇଣ୍ଡ ତ ସେଥିପାଇଁ
ଓଃ ଭଲ।
ହୁଁ ବିଜନେସ୍ କଲେ କଣ କି ସବୁବେଳେ ନିଜ ପାଖରେ
ପଇସା ଆଭେଲେବଲ।
ସେଇଟା ମୁଁ ସବୁବେଳେ ଚାହେଁ କି ମୋ ପାଖରେ ସବୁବେଳେ ପଇସା ହିଁ ଆଭେଲେବଲ ରହୁ।
ହଁ ଭଲ।
ସେଇଥିପାଇଁ ମୁଁ କହିଲି ଆଉ ଯଦି ବି ମୁଁ ପଡି ରହିବି ମାସ ଶେଷକୁ ଅପେକ୍ଷା କରିବାକୁ ପଡିବ।
ହଁ।
ମାନେ ମାସ ଶେଷକୁ ଅପେକ୍ଷା କରିବାକୁ ପଡ଼ିବ। କେବେ ମୋ ଦରମା ଆ ତା'ପରେ ଯାଇକିନା ମୁଁ କିଛି ଗୋଟେ କରିବି, ମୁଁ ଚାହେଁକି କିଛି ନା କିଛି ଗୋଟେ ବିଜନେସ୍‌ ଗୋଟେ କଲେ। ଡ଼େଲି ପଇସା।
ହଁ ଏ ସେଇଟା, ମାନେ କୁହନ୍ତି ନା ଯଉ କଞ୍ଚା ମାଲ୍ ସେଇଭଳି।
ସେଥିପାଇଁ ନିଜକୁ ସେ ପାଠ ଲାଇନ୍‌ ପଢ଼ା ଲାଇନ୍ ରୁ ଦୂରେଇ ମାନେ ବାହାରି ଆସିକି, କିସି--------ଗୁଟେ କାମ ଶିଖିଗଲି। ତା'ପରେ ପଇସା ବି
ହୁଁ, ସେଇ ଏମିତି ବି ନାଇ। ଯଉ ଲାଇନ୍‌ ରେ ଗଲେ କିଛି ହେଇପାରିବ। କିଛି ମାନେ ମୁଁ ମୋର ନିଜର ପ୍ରତିଭା ଟା କାହା ଦେଖେଇ ପାରିବି, ସୋ କରିପାରିବି। ମତେ ଏଟା ପସନ୍ଦ୍ ତ ମୁଁ ଏଟା କରିବି, ମୁଁ କିଛି କରିପାରିବି ତା ତ ସେଇ ଲାଇନ୍‌ ରେ ଗଲେ ଚଳିବ, ଆଉ ଯଉ ଲାଇନ୍‌ ରେ ମୁଁ କିଛି କରି ହିଁ ପାରିବିନି, ସେ ଲାଇନକୁୁ ଜାଇକି କିଛି ଲାଭ ହିଁ ନାହିଁ।
ତା'ପରେ ଗୋଟେ ଜିନ୍‌ଷ ଭାଗ୍ୟଠୁ ଆଗୁଆ ଆଉ ମାନେ କ'ଣ, ମନେ ତ ପଡୁନି ସେଇ କଥାଟା ଆଉ।
ହଁ, ସେଇଟା ଗୋଟେ ଇଲା ମାନେ ଆମ ଶ୍ରୀକୃଷ୍ଣ କହିଥିଲେ। ମର ମନେ ପଡୁନି ଦେଖିଲ, ମୁଁ ସବ୍ ବେଳେ କୁହେ ସେଇଟା ସମସ୍ତଙ୍କୁ କିନ୍ତୁ ଏବେ ହିଁ ମନେ ପଡୁନି।
ଓହୋ ଭୁଲିଗଲା ତା'ହେଲେ ମୋ କଥା ଶୁଣିକି।
ତା'--ଲେ ଆଗୁଆ କହି ଦେଲନି।
ହଁ ହଁ, ମନେ ସମୟଠୁ ପୂର୍ବରୁ ଆଉ ଭାଗ୍ୟଠୁ ଅଧିକ କେବେ କାହାକୁ ମିଳିଚି ନା ମିଳିବ।
ହଁ, ଏ ଏଇଟା ସତ।
ଭାଗ୍ୟ ଯଉଟା, ଯଉ ସମୟରେ ଯାହା ତମକୁ ମିଳିବାର୍ ଥିବ ସେଇ ସମୟରେ ହିଁ ମିଳିବ। ନା--ସରି ଭୁଲ୍ କହିଲି, ମାନେ ଭାଗ୍ୟରେ ତମର ଯେତିକି ଲେଖା ହେଇଥିବ, ସେତିକି ହି ମିଳିବ।
ଆଉ ସମୟ ପୂର୍ବରୁ କେବେ ମିଳିବନି। ଯଉଟା ଯେତବଳେ ମିଳିବାର ଥିବ, ମିଳିବ ହଁ ବୁଝିପାଇଲିି।
ସେଇଟା ଆମ ଶ୍ରୀକୃଷ୍ଣ କହିଥିଲେ, ମହାଭାରତରେ।
ମୁଁ ପୁରା ପିଅର୍, ସବୁ ଜାଣିଚି ମହାଭାରତ ବିଷରେ।
ରାମାୟଣରେ ଯେତିକି ନଲେଜ୍‌ ନାହିଁ, ମହାଭାରତରେ ସେତିକି-------ମତେ ଯଉ ଶ୍ରୀକୃଷ୍ଣଙ୍କ ଲାଇପ୍ ଟା ଭଲ୍ ଲାଗିଲା ତାଙ୍କ ଜୀବ ଟା। କର୍ଣ୍ଣଙ୍କ ର ସେ କଉ ଭଳିଆ ଦୁଃଖ କଷ୍ଟ କାହିଁକିନା ନିଜ ବଂଶ ଭିତରେ ଯୁଦ୍ଧ କରିଥିଲେ କର୍ଣ୍ଣ।
ମୁଁ ବି ଦେଖେ, ହେଲେ ମୁଁ ମାନେ ମହାଭାରତ୍ ଦେଖେ ସେଗୁଡ଼ା ସବୁ ହିନ୍ଦୀରେ ଦେଖେ। ବାଲ୍ ଆଉ ଯଉ ହନୁମାନ ଦିଏନି ବାଲ୍ ହନୁମାନ୍ ସେ ଦିଟା ମତେ ବହୁ ପସନ୍ଦ୍, ସେ ମାନେ ମୁଁ ଦେଖିବା ଅନୁସାରେ ମୁଁ ଅଧିକ ଟାଇମ୍ କାଟୁନ୍‌ ଦେଖେ। ଏବେ ବି ସଇତ କାଟୁନ୍‌ ବି ଦେଖେ। ତା' ସଇତ ମାନେ ବାଲ୍ କୃଷ୍ଣ ଆଉ ବାଲ୍ ହନୁମାନ୍‌ ମୋ ଫେବ୍ରାଇଟ୍ ସେ ଦିଟା। ମୁଁ ଏବେ ପର୍ଯ୍ୟନ୍ତ ବି ଦେଖେ, ଯେବେ ଟିଭିରେ ମାନେ ନଥିବ ନା। ମୁଁ ଫୋନ୍‌ ରେ ହିଁ ଦେ ଦେଖିଦିଏ, ମତେ ସେଇ ଦିଟା ଟିକେ ପସନ୍ଦ୍।
ୱାଟ୍ସଅପ୍ ରେ ଡ଼ିପିରେ ଥିବ, ମୋର କୃଷ୍ଣଙ୍କ ଫଟୋ ଦେଖିବ।
ଅ ହଁ ଦେଖିଛି।
ମୁଁ ତାଙ୍କର ହିଁ ଭକ୍ତ।
ହୁଁ ଭଲ। ଶ୍ରୀକୃଷ୍ଣ ଅଲୱେଜ ବେଷ୍ଟ ନା ତା ଶ୍ରୀକୁସ ନ ନୁହଁ ମତେ ସମସ୍ ମତେ ସମସ୍ତେ ପସନ୍ଦ। ମୁଁ ଶ୍ରୀକୃଷ୍ଣଙ୍କୁ ଉଁ ଉଁ ବିଶ୍ଵାସ କରେ। ଏ ମୁଁ କୋଉ ଠାକୁରଙ୍କୁ ଏତେ ଇଏ ପୂଜିଆର ନାଇ। ଆ ଶିବ ହୁଅନ୍ତୁ କାଳୀ ଠାକୁର ତାରିଣୀ, ମଙ୍ଗଳା ବୋ।
ଆରେ ସିଏ ହିଁ ଆମ। ସିଏ ହିଁ ଆମ ଦୁନିଆରେ ହର୍ତ୍ତା କର୍ତ୍ତା ସିଏ ହିଁ ସୃଷ୍ଟି କରିଛନ୍ତି ସବୁ କିଛି।
ହଁ।
କଳି ଯୁଗରେ ଜଗନ୍ନାଥ ଅଛନ୍ତି ପା ସେ କଳକିଅବତାର। ସିଏ ହିଁ ରାମ ସିଏ ହିଁ କୃଷ୍ଣ ସିଏ ହିଁ ଜଗନ୍ନାଥ।
ଉଁ ହୁଁ ହଁ ଯାଜପୁରରେ ଯୋଉ। କଣ ତ ଛତିଆ ବଟରେ କଳକି ଅବତାର ଅଛନ୍ତି। ଖଣ୍ଡା ବଢ଼ୁଛି ଜାଣିଛ ନା?
ହୁଁ ହୁଁ।
ହଁ ହଁ।
ଠିକଣା ତ ପଚାରି ହବନି ହେଲେ ମୁଁ ଜାଣିଛି ତମ ମାନେ କଉଠୁ।
ହୁଁ ହୁଁ। ଆଉ କଣ କହୁଛ?
ସେ ତମକୁ ଯିଏ କହିନଥିଲା କି ମୋ ସାଥିରେ କଥା ହବା ପାଇଁ।
ହୁଁ ହୁଁ
ତମକୁ ଯିଏ କହିଥିଲେ ମୋ ସାଥିରେ କଥା ହବା ପାଇଁ।
ହୁଁ।
ସିଏ ତମେ ତାଙ୍କ ଗାଁରୁ।
କଣ କହିଲ?
କଉଠି ହେଇଥିବ।
ଉଁ ହୁଁ। ଗାଁ ନା ନା ପୁରା ପ୍ରିୟର ସେଇଠୁ।
ଭୁବନ ହିଁ ଆମ ଘର।
ଓହୋ ସେଇଠି ମୋର ଗୋଟେ ସାଙ୍ଗର ଅପା ବାହା ହେଇଛି।
ଉଁ ହୁଁ।
ସେ ମାର୍କେଟ ସାଇଡ ରେ।
ହଁ ମାର୍କେଟ ଠୁ ବାସ୍ କିଛି ଦୂର ଆମ ଘର। ହଉ ମୁଁ ଟିକେ ପରେ ଲ କରୁଛି ଚାଲସ ସେକେଣ୍ଡ ହେଇଗଲା ପ